ହଁ।
ହଁ।
କହ।
କଣ କରୁଛ?
ସୋଇଚି ତ।
ଉଁ ହୁଁ ଏଇନା ଫ୍ରି ଅଛ?
ହଁ। ଖାଇ ସାରିଲଣି?
ହଁ ହଁ ଖାଇ ସାରିଲିନି। ତମ ଗାଁ ରେ କୋଉ ପର୍ବ ଟା ଭଲସେ ପାଳନ କରାଯାଏ।
ଆମଗାଁରେ
ହଁ।
ମୋ ଗାଁରେ ରଜ।
କଣ କଣ ତଥାପି ହୁଏ?
ତୁ ଏଇରା ମତେ କଣ ଖାଇଛୁ ମ କହ?
ମୁଁ ଖାଇସାରିଲିଣି ବରା ଇଟଲିି ଗୁଗୁନି। ହଁ ଯେ କଣ ପର୍ବ ମାନେ ତମ ଗାଁରେ କୋଉଟା ଭଲସେ ପାଳନ କରାଯାଏ? ରଜ।
ହୁଁ।
କଣ କଣ କରାଯାଏ?
ଦୋଳି ପଡେ ଶିବ ମନ୍ଦିରରେ ଫଙ୍କସନ ହୁଏ।
ହୁଁ
ଜରି ଅଛି କି
ତୁ ପାର୍ଟିସିପେଟ୍ କରୁ?
ନା ମୁଁ କରେନି ମୋ ସାଙ୍ଗ ମାନେ କରନ୍ତି। ହ
ଆଉ କଣ କଣ ତମ ଗାଁରେ ଆଉ କଣ କଣ ପର୍ବପର୍ବାଣିୀ ପାଳନ କରାଯାଏ।
ଜଉ ରଥଯାତ୍ରା।
ଆଉ? ରଥଯାତ୍ରାରେ କଣ କଣ ହୁଏ?
ରଥଯାତ୍ରାରେ ରଥ ବୁଲାହୁଏ ସବୁ ଛୁଆଯାନ୍ତି ଦୌଡ଼ି ଟାଣନ୍ତି।
ହୁଁ ଆଉ କଣ କଣ କରାଜାଏ ଆଉ କଉ ପର୍ବ? ହ୍ୟାଲୋ।
ହୁଁ।
ଆଉ କଣ କଣ ପର୍ବ ପାଳନ କରାଯାଏ?
ଆଉ ଗାଁରେ ମନ୍ଦିର ପ୍ରତିଷ୍ଠା ହେଲେ ସବୁ ଲୋକ ଯାଆନ୍ତି।
ବାର୍ଷିକ ମହୋତ୍ସବ ହୁଏ।
କଣ?
ବାର୍ଷିକ ମହୋତ୍ସବ ହୁଏ।
ନାଇଁ ହୁଏନି
ହୁଁ ଆଉ କଣ କହ? ହ୍ୟାଲୋ। ଆଉ କଣ କଣ ହୁଏ?
ଆଉ କଣ ହୁଏ?
ଆଉ କଣ ପର୍ବ
ଆଉ କଣ ହୁଏ ମୋର ମନେ
ଗଣେଶ ପୂଜା ଗଣେଶ ପୂଜା ହୁଏ।
ହଁ ଗଣେଶ ପୂଜା ହୁଏ ସରସ୍ଵତୀ ପୂଜା ହୁଏ।
ଗଣେଶ ପୂଜାରେ କଣ କଣ କରାଯାଏ?
କଣ?
ଗଣେଶ ପୂଜା ରେ କଣ କଣ କରାଯାଏ?
ହ ଗଣେଶ ପୂଜାରେ ଠାକୁର ତିଆରି କରନ୍ତି ମାଟି ଆଣିକି। ଲାଇଟ ଫାଇଟ୍ କରୁଥିବ
ଡିଜେ ଆସେ ତମ ଗାଁରେ ରେ କେତେଟା ମୂର୍ତ୍ତି ତିଆରି ହୁଏ ପାଖାପାଖି କେତେଟା ମୂର୍ତ୍ତି?
ମୂର୍ତ୍ତି ତିନିଟା ଚାରିଟା ପାଞ୍ଚଟା।
ହୁଁ ହୁଁ ଆଉ ସରସ୍ଵତୀ ପୂଜା?
ସରସ୍ଵତୀ ପୂଜା ହୁଏ କିନ୍ତୁ ଆମର ସରସ୍ଵତୀ ପୂଜା ଗାଁରେ ହୁଏନି ସ୍କୁଲରେ ଟୁସନରେ ହୁଏ।
ହଁ। ଦୁର୍ଗା ପୂଜା
ଦୁର୍ଗା ପୂଜା ହୁଏନି।
ଲକ୍ଷ୍ମୀ ପୂଜା?
ଲକ୍ଷ୍ମୀ ପୂଜା ହଁ ହୁଏ।
ଦିଇଟା ଜାଗାରେ।
ହଁ ଦିଟା ଜାଗା।
କଁ କଣ ହୁଏ?
ନୂଆ ସାହିରେ ହୁଏ ଆଉ କୁବେରୀ ସାହିରେ ହୁଏ।
ତମେ ଯାଅ ସେଠିକି?
କଣ?
ତମେ ଯାଅ ସେଠିକି?
ହଁ ଯାଏ।
କଣ କର ହେଟି ଯାଇକି?
ଠାକୁର ଦେଖିକି ଆସୁ।
ଆଉ କଣ କଣ ପର୍ବପର୍ବାଣି ପାଳନ କରାଯାଏ?
ଆଉ ଦଣ୍ଡ ହୁଏ ଆମ ଗାଁରେ।
ଦଣ୍ଡରେ କେତେ ଜଣ ପାଖାପାଖି ଯାଆନ୍ତି?
ଦଣ୍ଡରେ ତ ତେର ଭକ୍ତ ଆଉ କିନ୍ତୁ ତାଠୁ ଅଧିକା ଯାଆନ୍ତି ଆଉ।
କଣ କରାଯାଏ ତମ ଗାଁରେ କେତେ ଦିନ ତମ ଗାଁରେ ଦଣ୍ଡ କରାଯାଏ?
ନ ମାସେ ନୁ ଏପ୍ରିଲ ଏକଠୁ ଚଉଦ ଯାଏ।
ହୁଁ ହୁଁ ଚଉଦ ଦିନି।
ହୁଁ ଚଉଦ ଦିନ ଯୋଆଡେ କଲ୍ ଥିବ ସିଆଡେ ଯିବେ। କରିକି ଆସିବେ ଆମ ଗାଁରେ ଥିଲେ ଆମ ଗାଁରେ କରିବେ ଆଉ।
ଆଉ କଣ କରାଯାଏ?
ଆଉ। ଜାଗର ହୁଏ ଆମ ଗାଁରେ ଶିବ ମନ୍ଦିର ଅଛି ଜାଗର ସେଇଠି।
ତମ ଗାଁରେ କେତିଟା ମନ୍ଦିର ପାଖାପାଖି ଥିବ?
ଆମ ଗାଁରେ ଉଁ ଗୋଟେ ଶିବ ମନ୍ଦିର
ହୁଁ।
ଆଉ ଗୋଟେ ମଙ୍ଗଳା ମନ୍ଦିର କାଳୀ ମନ୍ଦିର
ହୁଁ।
ଚଣ୍ଡୀ ମନ୍ଦିର
ହୁଁ।
ତାରିଣୀ ମନ୍ଦିର।
ହୁଁ।
ଆଉ ଜଗନ୍ନାଥ୍ ମନ୍ଦିର
ହୁଁ।
ଆଉ କଣ ବୁଢ଼ୀ ଠାକୁରାଣୀ।
ଆଉ।
ଆଉ
ହନୁମାନ୍ ମନ୍ଦିର।
ହଁ ହନୁମାନ୍ ମନ୍ଦିର।
ହୁଁ ଆଠଟା ମନ୍ଦିର ଅଛି। ତମେ ସେ ମନ୍ଦିର ଭିତରୁ କୋଉଠିକି ଅଧିକାଂଶ୍ ଟାଇମ୍ ଯାଅ? ଅଧି-ଅଧିକାଂଶ ସମୟ କୋଉଠି ଯାଅ?
ଶିବ ମନ୍ଦିର ଆଉ ବୁଢ଼ୀ ଠାକୁରାଣୀ।
ବୁଢ଼ୀ ଠାକୁରାଣୀ କଣ ସବୁବେଳେ ପୂଜା କରାଯାଏ?
ନାଇଁ। ସଂକ୍ରାନ୍ତି କି ସଂକ୍ରାନ୍ତି ପୂଜା କରାଯାଏ।
ସବୁ ସଂକ୍ରାନ୍ତି। ଏବେ ରଥଯାତ୍ରା ଆସିଲାଣିି ତମ ଗାଁରେ କଣ, କଣ କରାଯାଉଛି। ରଥ ଯାତ୍ରା ପାଇଁ ଆଉ
ରଥ ତିଆରି ଚାଲିଛି ସରିନି ଆଉ।
ହ ମା ସେ ରଥଯାତ୍ରା ଯେଉଁଠିୁ ହୁଏ ସେଇଠୁ ମାଉସୀ ମା ଘର କେତେ ବାଟ?
ଅଳ୍ପ ବାଟ।
ତୁମେ ତା ମାଉସୀ ମାଆଙ୍କ ଘରକୁ ଯାଅ
ହଁ ଯାଉ।
ଆଉ ହନୁମାନ ପ୍ ତ୍ ମନ୍ଦିର ସେଠିକି ଯାଅ।
ନା ହେଠିକି ମୁଁ ଯାଏନି କେବେ। ସେଇଠି ସବୁ ପୁଅ ପିଲାରା କରନ୍ତି ମୁଁ ଯାଏନି ଝିଅ ପିଲା କେହି ଯାଆନ୍ତିନି ନା।
ହୁଁ ଆଉ କଣ କଣ ପର୍ବ ପାଳନ କରାଯାଏ। ତମ ଗାଁରେ। ମକର ଦୋଳପୂର୍ଣ୍ଣମା
ହଁ ମକର କରାଯାଏ। ଦୋଳ ପୂର୍ଣ୍ଣିମରେ ଗୋଉଡ଼ ବାଡି଼ ଖେଳନ୍ତି।
ଆଉ ମକରରେ
ମକର୍ ସଂକ୍ରାନ୍ତିରେ ଆମ ଶିବ ମନ୍ଦିରରେ ମୀନା ବଜାର ପଡ଼େ।
ଆଉ।
ଆମେ ସବୁ ସାଙ୍ଗମାନେ ଯାଉ ବୁଲି ବୁଲାଇକି ଖାଇ ଖଆାଇକି ଆସୁ ଆଉ।
ହୁଁ। ଆଉ କଣ କରାଯାଏ ପଣା ସଂକ୍ରାନ୍ତି
ପଣା ସଂକ୍ରାନ୍ତି ହଁ କରାଯାଏ। ପଣା ସଂକ୍ରାନ୍ତି ଏବେ ବା ଗଲା ଏପ୍ରିଲି ଚଉଦରେ।
କଅଣ କଲେ
କରିଥିଲେ ବୁଠାକୁରାଣୀଙ୍କ ପାଖରେ ପଣା ସଂକ୍ରାନ୍ତି ପଣା କରିଥିଲେ।
ଖେଚୁଡ଼ି ବେଚୁଡ଼ି କିଛି କରନ୍ତିନି?
ଖେଚୁଡ଼ି ମୁଁ ତ ଯାଇନଥିଲି ଏବର୍ଷ ଆଉ।
ଆଉ କଣ ପର୍ବ ପାଳନ କରାଯାଏ। ଦୀପାବଳି?
ଦୀପାବଳି ହଁ ଦୀପାବଳି କରାଯାଏ।
ଦୀପାବଳିରେ କଣ୍ କଣ୍ କରନ୍ତି?
ଦୀପାବଳିରେ ବାଣ ଫୁଟାନ୍ତି ସାଙ୍ଗସାଥି ବୁଲନ୍ତି ନୂଆ ଡ୍ରେସ୍ ପିନ୍ଧନ୍ତି। ଅଷ୍ଟମୀ ହୁଏ ଅଷ୍ଟମୀ ରେ ଯଉ ବଡ ଥାଆନ୍ତି ସେମାନେ ନୂଆ ଡ୍ରେସ୍ ପିନ୍ଧନ୍ତି।
ସାନ ମାନେ ବି ପିନ୍ଧନ୍ତି।
ପିନ୍ଧନ୍ତି ଯେ ସାନ ମାନଙ୍କୁ ଏତେ କେହି ହେଦିନ ପଚାରନ୍ତିନି।
ସେମାନେ ଖାଲି ଏଣ୍ଡୁରି ଖାଇକି ବୁଲନ୍ତି।
ଏଣ୍ଡୁରି ପି ଏଟା ଖାଲି ଏଣ୍ଡୁ୍ରି ଆଉ।
ଆଉ କଣ ପର୍ବ ପାଳନ କରାଯାଏ?
ଆଉ ଉଁ - ହୁଁ ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀ ମାନ ଭାଇମାନଙ୍କୁ ରାକ୍ଷୀ ବାନ୍ଧନ୍ତି।
ହୁଁ ତମର ଭାଇ ଅଛନ୍ତି?
ହଁ।
ତମେ ବାନ୍ଧିଲେ ତମକୁ ତମ ଭାଇ କଣ ଦିଅନ୍ତି ଉପହାର।
କିଛି ଦିଅନ୍ତିନି।
ଠକି ଦିଅନ୍ତି।
କିଏ ମତେ କେହି ଦିଅନ୍ତିନି ମତେ ମୋ ମାଉସୀ ପୁଅ ଦିଏ।
କଣ୍ ଦିଏ?
ପଇସା।
କେତେ ଟଙ୍କା?
ପାଁ ସ।
ହୁଁ ହୁଁ। ଆଉ ଦଶହରା ତମ ଗାଁରେ ହୁଏ?
ନା ଦଶହରା ଆମ ଗାଁରେ ହୁଏନି ଆମ ଗାଁ ପାଖେ ଭୁବନରେ ହୁଏ।
ଆଉ କଣ ପଚାର୍ ଦିଅ?
ଭୁବନରେ ବହୁତ୍ ଭଲ ହୁଏ। ମୁଁ ତ ଯାଏ ଦେଖିବା ପାଇଁ ତମେ ଆସନି କି ଦେଖିବା ପାଇଁ?
ହୁଁ। ଆଉ କଣ୍ ଯାତ୍ରା ଫାତ୍ରା ତମ ଗାଁ ରେ ପଡେ ନାଚ୍
ଯା ତ୍ରା ହଁ ଏବେ ପଡିଥିଲା।
କେତେ ଦିନ ପଡ଼ିଥିଲା?
ଚାରି ଦିନି ନା ତିନି ଦିନି ପଡିଥିଲା ତିନ୍ ଦିନି।
ଚାରି ଦିନ ପଡ଼ିଥିଲା କେତେ ଦିନ୍ କେତେ ଦିନ୍ ଯାଇଚ ଦେଖିବା
ମୁଁ ଟୋଟାଲି ଯାଇନି ମୁଁ ଶୋଇଥିଲି ମୁଁ ଶୋଇବା ପାଇଁ ଟାଇମ୍ ନାହିଁ କିଏ ଯାଉଚି ଦେଖିବାକୁ।
ହୁଁ ତମ ଘର ର ସମସ୍ତେ ଯାଇଥିଲେ?
ନା ଆମ ଘରେ କେହି ଯାଇନଥିଲେ ଆମ ଘରେ ସବୁ ଶୋଇଥିଲେ।
ତମ ଦେହ ପା ସବୁ ଭଲ?
ହଁ ଭଲ। ଆଉ ପଡିଥିଲା ଯଉ କଣ ସ୍ଵର୍ଣ୍ଣମହଲ ବଡ ପାଟି ଟେ ପଡିଥିଲା।
ହଁ ତ ପାଖାପାଖି କେତେ ଲୋକ ହୁଅନ୍ତି?
ହୁଁ ବହୁତ୍ ଲୋକ ହୁଅନ୍ତି।
ଓହୋ।
ଦୁଇଶହ ପଚାଶେ, ତିନିଶହ ଭଳିଆ ହୁଅନ୍ତି ଆଉ।
ତୁମ ଗାଁ ଟା ଛୋଟ ଗାଁ ଟେ କି ବଡ଼ ଗାଁ ଟେ?
ଆମର ବଡ ଗାଁ ଟେ। ।
ଆଉ ତମ ଗାଁରେ ଯୋଉ ରଜ ମହୋତ୍ସବ ହୁଏ ପାଖାପାଖି ଲୋକ କେହି ଆସନ୍ତିନି?
ହଁ ଆସନ୍ତି ଆଉ ଭୁବନ ରୁ ଆସନ୍ତି ଶାମଳ ଅନଳ, ଧଳପଡ଼ା କେନ୍ଦୁପଡ଼ା, କୁମୁରସିଙ୍ଘା, ବାମ୍ବିଲା, ଦର୍ଜନୀ।
ହୁଁ।
ଆମ ପଟେ ଲକ୍ଷ୍ମୀ ବସ୍ ବି ଚାଲିଛି।
ହୁଁ ଲକ୍ଷ୍ମୀ ବସ୍ ତ ସବୁ ପଞ୍ଚାୟତରେ ଗୋଟେ ଗୋଟେ ଚାଲିଛି। ହଉ ଧନ୍ୟବାଦ ମୋ ସହିତ ଦଶ ମିନିଟ କଥା ହେଇଥିବାରୁ।